ହୁଁ ଆୟୁଷ କେମତି ଅଛୁ? ଆଉ ଦିହ କେମିତି ଅଛି?
ହୁଁ ଦେହ ଭଲ ଅଛି।
ଆଉ କଣ ଘରେ କଣ କହୁଥିଲେ କଣ ଖାଲି କାଶୁଛୁ।
ହଁ ଭାଇ ଏଇ କଫ ହେଇଯାଇଛି ଆଉ ଆକ୍ଚୁଲି ଏଇ କଣ ହେଇଥିଲା ନାଁ ତିନ ଚାରି ଦିନ ମୋର ଗୋଟେ ବାହାଘର ଭୋଜି ଥିଲା ଯାଇଥିଲି। ସେଠି କଣ ଥଣ୍ଡା ପାଣି ଫାଣି ପିଇ ଦେଇଥିଲି ତ ସେଇଥିରୁ କଣ ହେଇଛି ନାଁ ଭାଇରାଲ୍ ଇନଫେକ୍ସନ୍।
ହୁଁ ନାଁ ସେ ଥଣ୍ଡା ପାଣି ଘରିକା ପିଇନା। ସେଗୁରା ବହୁତ ମାନେ ସିଜନ୍ ଚେଞ୍ଜ୍ ହଉଛି ସିଏ ଏଇନା କଁ ସାଦା ସାଙ୍ଗେ ସାଙ୍ଗେ ଛାଡିବନି। ଆଉ ମେଡ଼ିସିନ୍ ଫେଡିସିନ୍ ଖାଇଲୁ?
ହଁ ଆପଲ ଯାଇଥିଲି ଡ଼ା ବାପାଙ୍କ ସହ ସିଏ ଗୋଟେ ଡାକ୍ତରଙ୍କ ପାଖକୁ ନେଇକି ଗଲେ ସିଏ କଣ ଦେଖିଲେ ବଡ଼ ଡାକ୍ତରଟେ। କଥା ଭଲ କହୁଥିଲେ ବାପା କଣ କରୁଛ ମାନେ ଭଲ ବାପା ମାନେ ଭଲ କଥାବାର୍ତ୍ତା କରୁଥିଲେ ସେ ମେଡ଼ିସିନ୍ ଦେଇଛନ୍ତି ତାକୁ ଖାଇକି ଅଛି ଧୀରେ ଆଉ ଦି ତିନି ଦିନ ଲାଗିବ ଟି ଟିକେ ଠିକ୍ ହେବି ଆଉ ଏମିତି କଥା ଆଉ।
ଆଛା ଆ ସେ ଶୁଆଟାକୁ କୋଉଠୁ ଧରିକି ଆଇଁଲୁ?
ଆକ୍ଚୁଲି ସେ ଶୁଆଟା କଣ ନାଁ ଆମର ଉପର କିଚେନ୍ କୁ ଆସିଥିଲା। ତାକୁ ମୁଁ ଦେଖିକି ହୁଁ। ହଁ ବସିଥିଲା ଏଇ ଯୋଉ ଆମର କିଚେନ୍ ର ରେଲିଙ୍ଗ୍ ଉପରେ। ଝରକା ଉପରେ ଝରକା ଉପରେ ବସିଥିଲା ତାକୁ ମୁଁ କଣ କଲି ନାଁ ତା ଧୀରେ ଧୀରେ ଚୁପ୍ ଚୁପ୍ ତଳେ ଗଲି ଧୀରେ ଧୀରେ ଯାଇଁ କି କଁ କଲି ନାଁ ଧୀରେକି କବାଟାକୁ ଭିତରୁ ପୁରେଇ ଦେଲି ମାନେ କବାଟ ବନ୍ଦ କରିଆକୁ ଚେଷ୍ଟା କଲି। ତ ସିଏ କଣ କଲା ନାଁ ବସି ଥିଲା ତା ଉପରେ ଲୁହା ଉପରେ ସିଏ ଭିତରକୁ ପଳେଇଆଇଲା ଯେମତି ଭିତରୁକୁ ଆଇଲା ତାକୁ ମୁଁ କଁ କଲି ନାଁ ଗୋଟେ ଟ୍ରମ୍ପ ଭିତରେ ଏ ଗୋଟେ ଡବା ଭିତରେ ଘୋଡେଇକି ରଖିଦେଲି। ତାପରେ ଆମର ତ ପ ପଞ୍ଜୁରୀ ଥିଲା ତ ବାପା ଆସିଲା ପ ପରେ ସେ ପଞ୍ଜୁରୀଟା କଡିଲା ପରେ ପଞ୍ଜୁରୀରେ ତାକୁ ପୁରେଇକି ରଖିଦେଇଛୁ। ତାପରେ ଏବେ ତାକୁ ପିଜୁଳି ଦିଆହଉଛି ଏଇଟି ମୁଁ ତା ପାଖରେ ବଇଛି ସେ ଖାଉଛି ପିଜୁଳିଟିଏ।
ଆହା ଟିହାଟା ଟିହାଟା ନା ମାନେ ପୁରା ପତେକ୍ ଶୁଆ ଟା।
କହିବା ଦେଶି ନୁହେଁ ଏଇ ଦେଶୀ ଯୋଉ ପାରା ଏଇ ଦେଶୀ ଯୋଉ ଆମର ପ୍ୟାରୋଟ ଶୁଆ ଏଇ ଦେଶୀ ଶୁଆ ନୁଁହ ହଉଛି ସାଉଥ ଆମେରିକାନ୍ ଶୁଆ। କଲରଫୁଲ ଶୁଆଟା।
ଓ ହୋ କଲରଟା ନା। ଆ ବଢିଆ ଜିନିଷ ପାଇଲୁ ଆଉ ସେ ତ ବଜାରରେ ତାର ବହୁତ ରେଟ୍ ଆଉ ତୁ ତ ସେମତି ପାଇଗଲୁ ବଢିଆ ତ। ଏଇରେ ଆମର ଗୋଟା ନେଉଳ ସେମତି ଅଛି ବା ସ ସେ ଆମର ବା ଗୋଟେ ସେମତି ଗୋଟେ ନେଉଳ ଅଛି ସେଟା କିନ୍ତୁ ପୋଷା ମାନୁନି।
ହୁଁ ହୁଁ।
ତ ଚାକୁ କଣ ହେଇଯିବ ବ ଏଇ ବର୍ଷା ହଉଥିଲା।
ହୁଁ।
ତା ମା ସହିତ ଯାଉଥିଲା କଣଟେ ହେଲା ସେ ଝୁଣ୍ଟିକି ପଡିଲା ତା ମା ପଳେଇକି ଆଗିଲା ଆଉ ତାକୁ ନେଇନି।
ଆଚ୍ଛା।
ସେ ବିଲେଇ କଣ କହିଛି ତା ଗୋଟାକୁ ଧରି ସେ ଗୋଡ ତାକୁ କାମୁଡି ଦେଇଛି। କାମୁଡ଼ି ଦେଇଛି ସିଏା ଆଗକୁ ଯାଇପାରୁନି କି ପଛକୁ ଯାଇପାରୁନି ବାପା କଣ କଲେ? ସାଙ୍ଗେ ସାଙ୍ଗେ ତା ସେ ଗୋଡରେ ସେ ଗାମୁଛା ଚିରିକି ଖଣ୍ଡେ କପଡା ଗୁରେଇଦେଇକି। ତାକୁ ଆମର ସେ ଯୋଉ ଗୋଟେ ଭଙ୍ଗା ପଞ୍ଜୁରୀ ଗୋଟେ ଥିଲା ସେତେବେଳେ
ହୁଁ।
ସେ ତାରି ଭିତରେ ତାକୁ ନେଇକି ରଖିଥିଲେ। ରଖିଦେଲେ ତାପରେ ଯେତେବେଳେ ତାକୁ ଖାଇବାକୁ ଦିଅ ପିଇବାକୁ ଦିଅ ଖାଲି ଖିଙ୍କାଡୁଛି। ଆଉ ପୋଷା ତ ମାନୁନି ହେଇଗଲାଣି ତ ଛଅ ମାସ ଖଣ୍ଡେ ହେଇଗଲାଣି।
ଅଛି ତମ ଘରେ।
ହୁଁ ତାର ନାଁ ଝୁମୁୁରି।
କାଇଁ ମୁଁ ତ ଯେତେବେଳେ ଯାଏ ମତେ କାଇଁ ଦେଖାଉନି।
ଦେଖାଅନି ସେ ଫଟୋ ପଠେଇବି।
ଫଟୋ ପଠେଇବ ହ୍ୱାଟସଆପରେ ଆଉ
ହଁ। ଆରେ ସେ ଏପର୍ଯ୍ୟନ୍ତ ପୋଷା ମାନୁନି ଖାଲି ଖିଙ୍କାଡୁଛି ମୁଁ ଭାବୁଥିଲି ପଦାକୁ ବାହାର କରି ତାକୁ ପାଖରେ ଟିକେ ଖେଳାନ୍ତି। ହେଲା ଆରେ
ସେ କଣ କୁକୁର ନା ବିଲେଇ ତାକୁ ଖେଳେଇବ। ଜିରାଫ ଏଇଟା ଜଙ୍ଗଲୀ ପଶୁଟା।
ତୁ କଣ ଜାଣିଛୁ କହିଲୁ ନେଉଳ ବିଷୟରେ ସେମାନେ ଯେତେବେଳେ ପୋଷା ମାନିଯାଆନ୍ତି। ହଁ ପାଖ ଛାଡି ଯାଆନ୍ତିନି ପାଖରେ ଶୁଅନ୍ତି ଜାଣିଛୁ ନା ନାଇଁ। ପାଖରେ ଶୁଅନ୍ତି ପାଖରେ ଖାଆନ୍ତି ସେମାନେ ପାଖ ଛାଡି ଯାଆନ୍ତିନି।
ହୁଁ।
କିନ୍ତୁ ଇଏ ହେନା ଜଙ୍ଗଲୀ ଅଛି ନା ଏତେ ଖାଇବାକୁ ଏତେ ପିଇବାକୁ ଦେଲେ ବି ଯଦି ଖିଙ୍କାଡିବ। ମୋର ତ ବେଳେବେଳେ ଇଛା ହଉଛି ଆକୁ ଯାଇକି ଛାଡିଦବାକୁ ମୁ କହିଲି କାହିଁ ବେକାର ଆକୁ ରଖିବା କିଛି ତ ଲାଭ ହଉନି।
ହୁଁ।
ସେଇଆ ଆମକୁ କହିଲେ ପୋଷା ମାନୁନି ଆଉ କଣ ଲାଭ କିଛି ଲାଭ ନାହିଁ ସେମିତିରେ ବାପା ତା ପାଇଁ ଭଲ ଭଲ ଖାଇବାକୁ ଆଣୁଛନ୍ତି ଖାଇ ପିଇକି ରହୁଛି। ହଉ ରହୁଥାଉ ଯେତେଦିନ ପୋଷା ମାନିଲେ ମାନିବ ନହେଲେ ବଡ ହେଲା ଛାଡି ଦବୁ ଆଉ କଣ କରିବା? ଅଛି ତ ଅଛି କିନ୍ତୁ ବିଲେଇ ଭାରି ଅକଳିଆରେ ଗୋଡକୁ କାମୁଡି ଦେଇଛି। ତିନଟା ଗୋଡ଼ରେ ଖାଲି ଡେଉଁଛି। ଆଉ ତମ ଶୁଆ କଣ ଖାଉଛି ପିଜୁଳି।
ପିଜୁଳି ଖାଉଛି ତା ପାଇଁ ସୂର୍ଯ୍ୟ ପିଜୁଳି ଖାଉଛି ସୂର୍ଯ୍ୟମୁଖୀ ମଞ୍ଜି ତାଙ୍କ ପାଇଁ ଅଣାହୋଇଛି ସୂର୍ଯ୍ୟମୁଖୀ ମଞ୍ଜି ଖାଉଛି।
ଆରେ ଇଏ ଇଶାନ କିସାନଙ୍କର କଣ ହେଇଚି ଜାଣିଛୁ?
କଣ?
ଆରେ ତାଙ୍କର ଯୋଉ ଶୁଆ ନଥିଲା।
ହଁ ହଁ ତାଙ୍କର ଗୋଟେ ଶୁଆ ଥିଲା ବା।
ହଁ ସିଏ ଉଡି ଗଲା।
କେମିତି।
ଇଏ ବା ଏଇ ଯୋଉ ଈଶାନି କଁ କରୁଛି ତାକୁ ଖାଇବାକୁ ଦବା କୁ ଯାଇଛି ହେଲା। ମତେ ଲାଗୁଛି ସେ ଶୁଭ ନେଇ ଯାଇଛି ସତ କଥା ଶୁଭ ସେ ଦିନ ପାଇଲା ଗୋଟେ ଶୁଆ ଟା ମୁଁ ଭାବିଲି ଆକୁ କୋଉଠି ନେଲା। ମତେ ଯେହେତିକି ଲାଗୁ ସେ ତାଙ୍କରି ଶୁଆ।
ତାଙ୍କ ଶୁଆ ତାଙ୍କ ଘର ଭିତରେ ପସିକି ନେଇଗଲା।
ନାଇଁ ଇଏ ଖାଇବାକୁ ଦେଇଛି ହେଲା ଖା ଖାଇବାକୁ ଦେଇକି ସେ ଯୋଉ କବାଟା ଯୋଉ ଅଛି ସେଇଟା ବନ୍ଦ କରିବାକୁ। ତ ମନେ ନାହିଁ ଯେ ଶୁଆର କବାଟା ବନ୍ଦ କରିବାକୁ ମନେ ନାହିଁ ତ ଶୁଆ ଉଡି ଯାଇଛି ଉଡିଗଲା ପରେ। ବୋଧେ ଏଇ କୋଉଠି ମାନେ ଛୋଟ ଛୁଆଟା ନା ତ ଏତେ ଓଡିଆ ଭଲସେ ଶିଖିନଥିବ ତଳେ ପଡିଯାଇଥିବ। ଇଏ ଶୁଭ ଫୁଭ ଆଣିକି ଆଇଥିଲେ ମଙ୍ଗଳା ଫିଲ୍ଡ କି ମୁଁ କହିଲି ଆରେ ଇଏ କୋଉଠୁ ଆକୁ କୋଉଠୁ ପାଇଲୁ। ନା ପାଇଲୁ ସେ ଗଛରୁ ପଡିିଥିଲା ଭଲ ଶୁଆଟେ ମୁଁ କହିଲି ଗଛ ଫଛରୁ ପଡିଥିଲା। ସେଇଦିନ ଆସି କି ଦେଖିଲା ବେଳକୁ ଆଙ୍କ ଶୁଆ ଟା ଉଡି ଯାଇଛି ତା ମାନେ ଏକା କ କଁ ହେଇଥିବ ତାଙ୍କରି ଶୁଆ ଟାକୁ ନେଇ ଯାଇଛନ୍ତି ହୁଁ। ହୁଁ ତାପରେ ଇଏ କଣ କରୁଛ
କାରଣ ମୋ ବାରି ଗୋଟେ ପିଲା ଙ୍କୁ ପଢେଇ ସିଏ ଆମ ଘରେ ଜଣେ ରହୁଛି ସିଏ ମୋର ଗୋଟେ କଣ ଭଙ୍ଗା ବ୍ୟାଟରେ ଯୋଉଥିରେ ହାଣ୍ଡେଲେ ‌ଭାଙ୍ଗି ଯାଇଛି। ସିଏ ତାକୁ ସୂତା ଗୁଡେଇ କଲର କରିକି ତାକୁ ଖେଳୁଛି ଯାଇକି। ମୁଁ କଣ କହିବ ମୁଁ ପୁ ଡେଲି ସେ ଗୋଟେ ପିଲାଟା ଅଛି ବେଜି ବୋଲି ମୁଁ ଡେଲି ଆମ ଘର। ପଟେ ଯିବା ଆସିବା କରୁଛି। ଟ୍ୟୁସନ ଗଲା ବେଳକୁ ଡେଲି ମୋ ବ୍ୟାଟ ଦେଖୁଛି ‌ଆରେ ଇଏ ତ ମୋ ବ୍ୟାଟ ଟା ଖେଲୁଛନ୍ତି କଣ ମୁଁ ହେଠୁ ମ ତାକୁ ପଚାରୁଛି।
ଆଉ ତାହେଲେ ବି ତା ବଲେ ବି ତାଙ୍କୁ କିଛି ବି କହିହବନି। କାରଣ ହଁ କାରଣ ତାଙ୍କର ବାପା ଜଣେ ବହୁତ ଭଦ୍ରଲୋକ। ତ ତାଙ୍କୁ କିଛି କହିହଉନି।
ମାନେ ମାରିବା ପାଇଁ ଉଠିଯିବେ।
ହାଁ ହଁ ଆଉ ତାଙ୍କୁ ଆଉ କଁ କହିବା କିଛି କରି ପାରିବାନି। ଆଉ ଏମିତି ଆଉ ତାଙ୍କ ଶୁଆ ଟା ପଳେଇଲା।
ଦୁନିଆରେ ତମେ ଯଦି ମାରପିଟ୍ ହାଣ କରିପାରିବ ତାହେଲେ ବଞ୍ଚିବ। ନହଲେ ଭଲ ଲୋକ ସେମ
ଆରେ ସେ ସେ ସେତିିକି ପାୱାର ଆମ ପାଖରେ ଅଛି କହୁନୁ। ଆମେ ସାଧାରଣରେ ଆମେ ସେମିତି ଭାଇ ରହୁଛୁ ଚଳୁଛୁ ସେମିତି ଖାଉଛେ। ଆମର ଫ୍ୟାମିଲି ଅଛି ଆମେ ଏଇନା ମାଡ ପିଟ କରିବା ଏଇନା ପାଞ୍ଚ ଜଣଙ୍କ ଆଗରେ ନାଁ ଖରାପ କରିବା ଆମ ନାଁ ଟା ଯାଇକି ଆମ ଘରେ କହିବେ। ହେଲା କହିବେ ଏମିତି ହେଲା ସେମିତି ହେଲା ଇଏ ସିଏ ଆଉ ଘର ଲୋକଙ୍କ ଆଗରେ ତ ଖରାପ ହବୁ ହବୁ। ଆଉ ତୋ ‌ତୋ ଉପରେ ବି ଗୋଟେ ବିଶ୍ୱାସ ବି କରିବେନି ନାଁଇ ଇଏ ଯାଇକି ବାହାରେ ଯାଇକି ଏଇ ଏଇ କାମରା ଯାଇ କରୁଛି।
ହୁଁ ହୁଁ।
ଆଉ କଣ କରିବ ସବୁ ବେକାର ଧନ୍ଦା ଏଗୁରା ସବୁ।
ସେଇ କଥା।
ସତରେ ପୋଷା ଯିବ ଗୁରା ଭାରି ଭଲ ଲାଗନ୍ତି। ଯେତେବେଳେ ସେମାନେ ବହୁତ ପୋଷା ହେଇକି ପାଖରେ ଆସନ୍ତି। ଆଉ ସେମାନେ ଯଦି ତମକୁ ଦୂରେଇ ରହିବେ ମାନେ କିଛି ଲାଭ ନାହିଁ।
ହୁଁ।
ହୁଁ ହୁଁ ଆମର ସେପଟେ ଗୋଟେ ବାବା ଥିଲେ ହେଲ ଗୋଟେ। ଏ ବାବା କଣ କରନ୍ତି ମାନେ ଖତରନାକ ବାବା ସିଏ ଗୋଟେ।
ହୁଁ।
ମୋର ମନେ ପଇଲା କହୁଛି ହେଲା ତା ନାଁ ହଉଛି ଆତ୍ରତ୍ରାଣ।
ହଁ ଜାଣିଚି ପିଟା ପିଟି କରିକି।
ହଁ ବା।
ମୁଁ ଦେଖିଚି ଯୋଉ ୟୁଟ୍ୟୁବ ରେ ଶୁଣୁନ ଗୋଟେ ସ୍ତ୍ରୀ ଲୋକଟେ ଯାଇଥିବ ତା ଅଣ୍ଟାକୁ ଗୋଡ଼କୁ ଏମତି ପିଟା ପିଟି ପିଟି। ତାକୁ ମୁଁ ମାନେ କଣ କହିବି ଆଉ ତା ଅଣ୍ଟାକୁ ବାଡ଼େଇ ବାଡ଼େଇ ସାଇଜ୍ କରିଦେବି।
ଆରେ ତତେ ଥଟା ଲାଗୁଛି କି ତତେ ଥଟା ଲାଗୁଛି।
ଡୁଙ୍ଗୀ ବୁରେ।
ଢୁଙ୍ଗି ତତେ ଲାଗୁଛି ଆରେ ସ ତ କଥା ଆରେ ଇଏ ଗୋଟେ ଲୋକଟା
ତୁ ପା ତାକୁ ବାଡ଼େଇ ଦେଇକି ଦିଇଟା ଅଣ୍ଟାକୁ
ଏ ଯେ ସ ତୁ ଶୁଣୁ ଆ ମୁଁ ମୁଁ ମୁଁ ଯାଇନି ଶୁଣୁ ମୁଁ ଆଜି ପର୍ଯ୍ୟନ୍ତ ତା କତିକି କେବେ ଯାଇନି ହେଲା ଭାଇ ସମେସ୍ ଥେ ସାରଥି ବାବା ଭଳିଆ ନୁହୁଁ ଫ୍ରଡ ନୁହୁଁ। ବୁଝୁଚୁ ତ ତ ସିଏ କଣ କରିଚି ସିଏ ତାର ମାନେ ମୁଁ ଶୁଣିଛି ଏ କଥା, ଗୋଟେ କୂଜା ଟା କୂଜା ମାନେ ବୁଝିପାରୁଛୁ? ଯୋଉ ନଇଁ ନଇଁ ନଇଁ ନଇଁ ଯୋଉ ମାନ ଚାଲନ୍ତି, ପୁରା ସିଧା ଠିଆ ହେଇଁ ଚାଲିପାରନ୍ତୀନି। ବୁଢ଼ା ନୁହଁ ବୁଢ଼ା ନୁହଁ।
ହଁ।
ଛୋଟ ଛୁଆ ବି କୁଜା ହେଇ ପାରନ୍ତି, ମାନେ ପୁରା ଛୁଆ ଟା ଛୁଆଟା ନାହିଁ। ଏଁ ମୋଠୁ ରୁ ବଡ଼ ହବ ହେଲା। କୁ ମାନେ ଏମିତି ନଈ ନଇଁ ନଇଁ ନଇଁ ଚାଲିଛି। ତା ପିଠୀରେ ଏମିତି ଯୋଉ ଓଟର ଯେମିତି ମାନେ କୁଜ ଭଳିଆ ଯେମିତି ବାହାରେ ଓଟର। ଓଟୋର ମାନେ କହିବାକୁ ଗଲେ ଆମର ଯୋଉ ମିିଚେଲ ସାଣ୍ଟନର। ହଁ ତାର ସୁପର ଡୁପର ପ୍ରୋ ମ୍ୟାକ୍ସ ବାଲା। ମାନେ ପୁରା ତା ପଛ ପଟୁ ଉପରକୁ ବାହାରିଛି। ହଁ ସିଏ କଣ କରୁଛି କି ତା ମ୍ ପିଠୀରେ ଏମିତି ହେଇଛି। ତ ତା ଆଇଛି ଆତ୍ରତାଣଙ୍କ କତିକି। ସେ କହିଲା ମୁଁ ବାବା ମୁଁ ଏମିତି ଚାଲି ପାରୁନି ମୋର ପଛପଟେ ଏମିତିଆ ଉଠିଛି ଆଉ କଣ କରିବି କିଛି ନାହିଁ।
ସିଏ କହିଲା ଆଗ ପଟେ ଉଠେଇ ଦେଇଛି ରୁହ ବାଲାନ୍ସ ହେଇଯିବ।
ସିଏ ସିଏ କଣ କଲେ ଜାଣିଛୁ, ତା ଯୋଉ କହିଲେ ପ ଛ ପଟିଆ ବୁଲିଯା, ତାର ଯୋଉ କୁଜ ଯୋଉ ଜାଗାଟା ହେଇଛି ସେଇ ଜାଗାକୁ ଜୋର କରି କଷିକି ଗୋଟେ ଗୋଇଠା ମାରିଦେଲା।
ହେଲା।
ଇହିଃ ହୋଃ ଠିକ ହେଇ ଗଲା?
ଭାଇ ସିଏ ଯାଇକି ନେଉଟିକି ଯାଇକି ଆଗରେ କଚାଡ଼ି ହେଇକି ପଇଲା। ପୁରା ମୁହଁ ମାଡ଼ି ହେଇକି।
ହ।
କଚାଡ଼ି ହେଇକି ପଇଲ। ତାପରେ ପୁରା ସିଧା ଅପେକ୍ଷା ଷ୍ଟ୍ରଙ୍ଗ ହେଇକି ଛିଡ଼ା ହେଇକି ବାବାଙ୍କୁ ସୋଧିବାକୁ ଲାଗିଲା, ଇଏ କି କଥା ମତେ ଗୋଇଠା ମାଇଲ ଇଏ କଲ ସିଏ କଲ। ସିଏ କହୁଛି ପୁଅ ମୁଁ ତତେ ଗୋଇଠା ମାଇଲି ବୋଲି ତୁ ରାଗୁଛୁ। ଦେଖ ତୁ ନିଜେ ଏଠି ସିଧା ଛିଡ଼ା ହେଇକି ମତେ ସୋଧି ପାରୁଚୁ। ମାନେ ଅଲଗା ପ୍ରକାର ବାବା ହାଁ ହେ ହେ। ଅଲଗା ପ୍ରକାର, ମାନେ ଯିଏ ବି ତାଙ୍କ କତିକି ଯାଆନ୍ତି ହେଲା। ଗୋଇଠା ମାରିକି ନହେଲେ ଆ ଣ୍ଠୁରେ ଏମିତି ପଛ ଆଡ଼େ ଏମିତି ଭିଡି଼କି ଏମିତି ସମସ୍ତଙ୍କୁ ଭଲ କରିଦୋଉ। ଆରେ କିଏ କହିବ ଡଙ୍ଗି ହେଇ ଥାଇ ପାରନ୍ତି, କିମ୍ବା ତାଙ୍କରି ସେ ଲୋକ ହେଇଥାଇ ପାରନ୍ତି। ହେଲା କିନ୍ତୁ ମୋର ଯଦି ହଁ କଣ କନସେଟ୍?
ଟା ଭଲ, ନା ଗୋଟେ ଲୋକ ଗୋଟେ ସାଙ୍ଗଟେ ଆଇଥିଲା ସେଇଠିକି ଶୁଣୁନ ମୋର ଗୋଟେ ସାଙ୍ଗ ଟେ ଆସିଥିଲା ଅ ବ କେତେ ବରହ୍ମପୁରୁରୁ ଯାଇଥିଲେ ତାଙ୍କ ଘରକୁ ମାନେ କେତେ ଗୋଟେ ପାଖାପାଖି ଆଠଶହ ନଅଶହ କିଲୋମିଟର ହବ।
ହଁ।
ଏତେ ବାଟ ଗଲା ସିଏ ଗୋଟେ ଗୋଟେ ଦିନ ଟା ଟ୍ରେନେ ଟ୍ରାଭେଲ କରି ଗଲା।
ହଁ।
ସିଏ ଏଣ୍ଟ୍ରି କରୁ କରୁ ଟିକେଟ୍ କାଟିକି ଗଲାବେେଳକୁ ତାର କଣ ହେଇଥିଲା ନା ଗୋଡ଼ଟା ବଙ୍କା ଥିଲା। ଏ ସରି ଗୋଡ଼ କହୁଛି। ତାର ପିଠି ଟା କଣ କହିଲ ଟିକେ ବଙ୍କା ହେଇଥିଲା ବଙ୍କା ହେଇ ଚାଲୁଥିଲା। ସିଏ କଣ କଲେ ନା ତାକୁ ଠିଆକୁ ତା ପିଠିକି ଗୋଟେ ଗୋଇଠା ମାରିଲେ। ସେ ହେଇ ପଡିଲା କୋଉଠି ତାପରେ ଦେଖିଲା ବେଳକୁ ମୁଁ ଏତେ ବାଟରୁ ଆଇଲି ଓ ମତେ କଣ ଗୋଇଠା ମାରୁଛନ୍ତି ଏମିତି କଣ? ଆଉ ନାଇଁ ଦେଖ ତୁ ଠିକ୍ ହେଇଗଲୁଣି। ଏମିତି ଏ କଣ ତାକୁ ଗୋଟେ କଣ ବଟିକା ଫଟିକା ଦେଲେ ତାକୁ କଣ ପୂଜା ଫୁଜା କରିକି ଭୋଗ କଦଳୀ ଫଦଳି ଆଣିକି ଦେଲେ। ଏମିତି ଆଣିକି ଆଇଲା ତାପରେ କଣ ଠିକ୍ ହେଇଗଲା।
ଆଚ୍ଛା ହଉ ହଉ ଶୁଣ, ମୁଁ କହିଲି ମୁଁ ଏବେ ଏବେ ପାଇଁ ରହୁଛି ହେଲା। ମୁଁ ନା ଯିବି ନା ଭଉଣୀ କି ନେଇକି ନା ଯିବି ଯୋଉ ଆମର ଏଇଠି ଯୋଉ ଯା ହଁ ପାନ୍ଥ ନିବାସ ତ ସେଇଠିକି ଗଲେ କଥା ହବା ଆଉ ତମେ ଆସୁନ ସେଇଠିକି।
ଅଁ ମୋର ଘରେ ଦେଖିବା ହଉ ମୁଁ ଘରେ ସମସ୍ତିଙ୍କ ସହ କ ଥା ହଉଚି? ଏବେ ତ କଣ ବର୍ଷା ଫର୍ଷା ଉଠାଇଲାଣି ଯଦି ହେବ ଆଉ ଟିକେ ଯାଉ ସନ୍ଧ୍ୟାବେଳକୁ ବାହାରିବା ଆଉ। ହଉ ହଉ ରଖୁଛି ହଁ।